ହ୍ୟାଲୋ
ମୋ କଥା ଶୁଣ, ହାଲୋ
ଆଜ୍ଞା, ଆଜ୍ଞା ଆଜ୍ଞା ଶୁବୁଚି।
ଓହୋ କଣ କରୁଛନ୍ତି ଆପଣ।
ଛନ୍ତି
ନାଇଁ ମୁଁ ଏଠି ବସିଥିଲି ଆପଣ?
କାଇଁ ମୁଁ ଏଇ ବର୍ତ୍ତମାନ ଏଇ ଆମର ଦାଣ୍ଡରେ ବୁଲୁଚି ଆଉ ତ ବର୍ଷା ହେଇଥିଲା ତ ଘରେ ବସି ବସି ବୋର ଲାଗୁଚି। ତେଣୁ ବର୍ଷା ବର୍ଷା ବର୍ତ୍ତମାନ ଛାଡି ଯାଇଛି ଏମିତି ଦାଣ୍ଡୁକୁ ଆସିଛି ବୁଲିବା ପାଇଁ ଆଉ। ଆପଣଙ୍କ ଆଡେ ବର୍ଷା ହେଇନି କି?
ମୁଁ ଏବେ ଟିକେ ବାହାରକୁ ପଳେଇ ଆସିଛି ତ ଇଆଡେ ବର୍ଷା ନାହିଁ।
ଆଚ୍ଛା
ହୁଁ ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର।
ହଁ ଆମ ଘରେ ଅ ମମି ମମି ପାପା ଉଁ ଆଉ ସିଷ୍ଟର ମୁଁ ତ ସିଷ୍ଟରଙ୍କ ମ୍ୟାରେଜ ଜଷ୍ଟ ରିସେଣ୍ଟଲି ହେଇଯାଇଛି। ତ ବର୍ତ୍ତମାନ ଆମେ ତିନି ଜଣ ଅଛୁ ଆପଣଙ୍କ ଘରେ କେତେଜଣ ଅଛନ୍ତି।
ଆଉ ମୋର ମୋର ଶାଶୁ ଶ୍ୱଶୁର ମୋ ହଜବେଣ୍ଡ ଝିଅ।
ଆଛା ତ ଆପଣ ମ୍ୟାରେଜ କୋଉଠି କରିଛନ୍ତି ପାଖରେ।
କ ହଁ
ଆଚ୍ଛା
ପ୍ରକୃତରେ ଦୂର କିନ୍ତୁ ପାଖରେ ସେଟେଲ ହେଇଯାଇଛି ଆଉ
ଆଛା ଆପଣ କଣ କରୁଛନ୍ତି ଏବେ ଜବ ଫବ କିଛି କରିଛନ୍ତି କି?
ମୁଁ ମ୍ୟାରେଜ ପୂର୍ବରୁ କରିଥିଲି ତାପରେ ଆଉ କରିନି ଏବେ ଆଉ ଝିଅ ବଡ ହେଲେ ଯାଇ କରିବି।
ଆଚ୍ଛା
ଏବେ ପଢୁଛ ନା କଣ କରୁଚ।
ନାଇଁ ବର୍ତ୍ତମାନ ମୁଁ ଗୋଟେ ଏମ୍ଏନ୍ ସି କମ୍ପାନୀରେ ଜବ୍ କରୁଛି।
ଓହୋ ମାନେ ସେଇଠି ଯୋଉଠି ରହୁଛନ୍ତି ସେଇଠି କରୁଛନ୍ତି ନା ଆସିଛନ୍ତି ବୁଲିବା ପାଇଁ
ନାହିଁ ଆମ ଡିଷ୍ଟ୍ରିକ୍ଟରେ ହିଁ ମୁଁ କରୁଛି
ଓହୋ
ହଁ
ଘରଠୁ ପାଖ
ଆଉ ଆଜି କଣ ଖାଇଥିଲେ ହୁଁ
ଆ ମୁଁ ଟିକି ବାହାରକୁ ଏବେ ଆସିଛି ତ ମୁଁ ଭାତ, ଡାଲି, ଆଳୁଭଜା। ଆଉଗୋଟେ ମିକ୍ସ ତରକାରୀ, ପାମ୍ପଡ, ପିଆଜ। ହୋଟେଲ ରେ ଖାଇ ଦେଇଇଥିଲୁ।
ଆଚ୍ଛା ବା ବାହାରୁ କଣ ପିକନିକ୍ ବୁଲିବା ପାଇଁ ଯାଇଛନ୍ତି?
ହଁ, ଏଇଠି ମୁଁ ଗ୍ୟାଙ୍ଗଟକ୍ ଆସିଛି ଭାରି। ହୁଁ।
ଆପଣଙ୍କୁ କୋଉ ଜାଗା ବୁଲିବା ପାଇଁ ଭଲ ଲାଗେ?
ହଁ, ମତେ ବାହାରେ ହିଁ ବୁଲିବାକୁ ଭଲ ଲାଗେ। ମୁଁ ତ ଆମେ କଲେଜ୍ ଟାଇମ୍ ରେ ତ ବୋହୁତ୍ ବୁଲିଛୁ ବୋହୁତ୍। ମୁଁ ତ ଟୁ ଥାଉଜେଣ୍ଡ ସେଭେଣ୍ଟିନ୍ ପାସ୍। ଆଉଟ୍।
ଆଚ୍ଛା।
ଆମେ ସାଙ୍ଗମାନେ ସବୁବେଳେ ବୁଲୁଥିବୁ। ତାପରେ ମୁଁ ଏବେ ମ୍ୟାରେଜ୍ ହେଲା ବି ମୋ ହଜବେଣ୍ଡ ଙ୍କୁ ବୁଲିବାକୁ ଭଲ ଲାଗେ।
ଏବେ ହଜବେଣ୍ଡ କୋଉଠି ଅଛନ୍ତି ମାନେ ଆମ ଷ୍ଟେଟ୍ ଭିତରେ ନା ଓଡିଶା
ହଁ ହଁ, ଷ୍ଟେଟ୍ ଭିତରେ। ଷ୍ଟେ ଏବେ ଆମେ ବୁଲିବାକୁ ବାହାରକୁ ଆସିଛୁ।
ସେ ଆମ ଷ୍ଟେଟ୍ ଭିତରେ ମାନେ ଡିଷ୍ଟ୍ରିକ୍ଟ ରୁ ବାହାରେ ଷ୍ଟେଟ୍ ଭିତରେ ନାଇଁକି
ମୁଁ ଓଡିଶାରେ ହିଁ ରହୁଛି, ଏବେ ବୁଲିବାକୁ ଆସିଛୁ ଟିକେ। ଦଶ ଦିନ, ସାତ, ଆଠ ଦିନ ପାଇଁ ବୁଲିବାକୁ ଆସିଛୁ।
ଆଚ୍ଛା ଆଚ୍ଛା, ବୁଝିଲି।
ହଁ, ଦାର୍ଜିଲିଂ ଆସିଥିଲୁ। ତାପରେ ଏବେ ଗ୍ୟାଙ୍ଗଟକ୍ ରେ ଅଛୁ।
ଆଚ୍ଛା।
ଆସିଲୁ ଯେ କିନ୍ତୁ ମାନେ ସେତେ ମାନେ ଭଲ ଲାଗିଲାନି। କୁହୁଡ଼ି ଅଛି ବହୁତ ତ।
ହୁଁ।
ଏଇଠି ମାନେ ପାହାଡ କୁ ଟିକେ ଦେଖିବାକୁ ଭଲସେ ଦେଖା ଯାଉନି ଆଉ, ଲସ୍ ପୁରା।
ନାଇଁ ଲସ୍ ନୁହଁ, ସେ ଯା
ବୁଲୁଛି ତଥାପି ହିଲ୍ ଷ୍ଟେସନ୍ ଭଲ ଅଛି। ହେଲେ ବର୍ଷା ବି ହଉଛି ନା, ଏଇ ଟାଇମ୍ ଜୁନ ଲାଷ୍ଟ କୁ ଆମେ ଟିକେଟ ମିଳିଲାନି ବୋଲି ଲାଷ୍ଟ କୁ ଗଲୁ, କିନ୍ତୁ ବର୍ଷା ଟା ବି ହେଲା।
ଯେତେ ବୁଲିବା କଥା ଟିକେ କମିଗଲା ଆଉ। ବେଶୀ ଟ୍ରାଭେଲିଂ ରେ ଟାଇମ୍ ପଳଉଛି।
ହଁ, ମାନେ ଦୂର ଜାଗା ନା ଟ୍ରାଭେଲିଂ ରେ ହିଁ ତ ଯିବ ଟାଇମ୍।
କାଲି ତ ସକାଳ ଆଠଟା ରୁ ଯାଇଥିଲୁ ଯେ ଏବେ ଘଣ୍ଟାଏ ହେଲା ଆସିଲୁ।
ଏବେ ସେଇଠି ଅଛନ୍ତି ବୋଧେ।
ହଁ ହଁ, ଅଛୁ। ଆଇ ନୋ, ତିନି ତାରିଖରେ ପହଞ୍ଚିବୁ ତିନି ତାରିଖ ସଖାଳୁ ପହଞ୍ଚିଯିବୁ।
ଆଚ୍ଛା, ସପ୍ତାହେକା ପ୍ଲାନିଂ ଅଛି ତମର ଆଉ।
ହଁ ହଁ ହଁ, ତିରିଶ, ସତେଇଶ ରେ ବସିଲୁ।
ହ
ହୁଁ। ଏତେ ବାଟ ବୁଲିବାକୁ ମୋର ଛୋଟ ଛୁଆକୁ ପୁରା ଟେନସନ୍ ହେଇଯାଉଛି। ହୁଁ, ତମର ଜବ୍ କେତେଟାରୁ କେଟା?
ମୋର ଅ ଅ କହିଆକୁ ଗଲେ ଜବ୍ ହୋଉଛି ମୋର ଜେନେରାଲ ସିପ୍ଟି, ଆମର ସିପ୍ଟ୍ ୱାଇଜ୍ ଅଛି। ଗୋଟେ ଅଛି ଛଅଟା ରୁ ଦିନ ଦିଟା। ଗୋଟେ ଦିଟାରୁ ରାତି ଦଶଟା ଆଉ ଗୋଟେ ନାଇଟ୍ ଡ୍ୟୁଟି ଅଛି ରାତି ଦଶଟାରୁ ସକାଳ ଛଅଟା ଆଉ ଗୋଟେ ଏ ଜେନରାଲ ସିପ୍ଟି, ତ ଆମ ଘର ଠାରୁ ମୁଁ ଯୋଉଠି ଜବ୍ କରୁଛି ସେଟି ପଇଁଚାଳିଶ୍ କିଲୋମିଟର ଦୂର ହବ ଆ ତେଣୁ କରେ। ହଁଅଁ ତେଣୁକରି ବାଇକରେ ଯିବା ଆସିଆ କରୁଚି। ଆଉ ଆ ସେଟି ତ ଅ ସେଠି ରହିବା ପାଇଁ ଅ ଛି ଯେ କିନ୍ତୁ ର ରୁହେନି, ତ ଆଉ ଘର ପାଖରେ ନା।
କେତେ ଟାଇମ୍ ଲାଗେ ଯିବା ଆସ୍ ଯିବାକୁ?
ମୁଁଉଁ ପାଖାପାଖି ଘଣ୍ଟେ ସଅ ଘଣ୍ଟେ ଲାଗିଯିବ।
ମାନେ ଗୋ ଉ ଗୋଟେ ୱିକରେ ଚେଞ୍ଜ ହୁଏ, ମାନେ ସିପ୍ଟ ନା କିନ୍ ଦଶ ଦିନରେ ଥରେ।
ନାଇଁ ନାଇଁ ଆମର ଜେନେରାଲ ସିପ୍ଟ ନାଇଁ ଆମର ଜେରାଲ ସିପ୍ଟ ମାନେ ଆମର ଟୋଟାଲି ଜେରାଲ ସି ପ୍ଟ ହିଁ ଚାଲିବ ଚାଲିବ। ଆ ମାନେ ଦଶଟାରୁ ପାଁସଟା।
ଭଲ ହେଲା ଏଇଟା ହେଇ।
ହଁଅ, ମାନେ ମୁଁଜ୍ ପୂର୍ବରୁ ଗୋଟେ କମ୍ପାନୀରେ ଥିଲି। ସେଟା ହୋଉଛି ସୋଲାର କମ୍ପାନୀ। ଆ ପ୍ରିମିଅର୍ ଏନର୍ଜି କମ୍ପାନୀ ଗୋଟେ ଅଛି। ଦେଖିଏ ଗୁଗଲରେ ମାରିକି ତ ସେଇ ସେଇ କମ୍ପାନୀରେ ମୁଁ ଥିଲି। ତ ସେଠି ହେଲଥ୍ ଇସ୍ୟୁ ହେଲା ତ ସେଥିପାଇଁ ସେଟି ଛାଡିଆକୁ ପଇଲା। ମୁଁ ସେଟି ଥିଲି। ଅ ମୁଁ ଥିଲି କେରଳରେ।
ଓହୋ!
ହୁଁଉଁ। କେରଳରେ ଥିଲି ତ ତାପରେ ଏମତି ହେଲଥ୍ ଇସ୍ୟୁ ହେବାରୁ ମୁଁ ପଳେଇ ଆସଥିଲି ଘରୁକୁ, ତ ଘରେ କିଛି ସମୟ କି ଛି ଦିନ ଏମତି ବିିତେଇଲା ପରେ ତାପରେ ସେ ମେନସ୍ କମ୍ପାନୀରେ ଜଣେ ଦାଦା ଅଛନ୍ତି ମ୍ୟାନେଜର୍ ତ ତାଙ୍କ ଥ୍ରୋ ତାଙ୍କ ଥ୍ରୋରେ ସେଟି ଭର୍ତ୍ତି ହେଇଗଲି ଆଉ।
ଓଁ ହ।
ସୈ ସାଲାରୀ ଭଲ ବି ସାଲାରୀ ଅଛି କିଛି ହଁଅଁ ସବୁ ଭଲେ ଅଛି।
ହୁଁଉଁ, ସବୁଆଡୁ ଭଲ ହୁଁ। ଓହୋ। ହୋ, ସେଠି କେତେ ଦିନ୍ ଜବ୍ କରଥିଲେ କେତେ ବର୍ଷ? ନା ଅଳ୍ପ ଦିନ୍।
ମୋର ଅଳ୍ପ ମୁଁ ଦୁଇ ହଜା ଚବିଶ୍ ପାସ୍ ଆଉଟୁ।
ନାଇଁ ନାଇଁ ଯୋଉ ଜବ୍ କରଥିଲେ, କେତେ ବର୍ଷେ ଜବ୍ କରଥିଲେ? ଛମ୍ କେତେ ଦିନ୍ କେରଳରେ ଖାଇବା ପିଇବାର ପ୍ରୋବ୍ଲେମ୍ ହେଲା ନା ଗଣ?
ହଁ ହଁ ସେ ମାନେ ସିଆଡିକିଆ ଖାଇବା ଆମର ଟିକେ ଦେହରେ ଯାଏନି ତ। ତ ଓଡ଼ିଶା ଖାଇବା ହଁ ସେଟି ନଡ଼ିଆତେଲ।
ହେ ଏ ବାସ୍ନା ଜଣା ପଡିଯାଏ ନା।
ହଁ ଟୋଟାଲିବେ ରୁଚେନି ତ ଆମେ ଯୋଉଠି ଥିଲୁ ରୁମ୍ ନେଇକି ତ ଆମେ ଯୋଉଟି ଥିଲୁ ରୁମ୍ ନେଇକି ତ ସେଟି ପିଲା ସବୁ ପଳେଇଲେ ଛୁଟିରେ ଘରୁକୁ ପଳେଇଲେ। ଆଉ ସେ ମାନେ ହେଲା କଣ ଜାଣିଚ କି? ସେଟା ଅ ଟିକେ ଅ ଅଡ୍ ଟାଇପ୍ ର ହେଲା। ମାନେ ପିଲା ପଳେଇଲେ ଘରୁକୁ ଆଉ ଫେରିଲେନି, ଫେରିଲେ ସିନା ଗୋଟେ କଁ ହବ? ଆଉ ସିଏ ସେଥିପାଇଁ ସେଟି ଛାଡିଆକୁ ପଇଲା ଆଉ।
ହୁଁ ହୁଁ। ଓହୋ ଏଇଟା ଭଲ ପାଖରେ ହେଲା ଘର ସୁବିଧା ଯିବା ଆସିବା ଭଲ।
ହଁ।
ଓହୋ ତମ ଭଉଣୀଙ୍କ ମ୍ୟାରେଜ୍ ସେ ପାଖରେ ହେଇଚି ନା ଦୂର?
ନାଇଁ ସିଏ ଦୂର କଟକ୍।
ଆଉ ତମର କୋଉଠି?
ଆମର ଜାସପୁର୍।
ଓହୋ କେତେ ଟାଇମ୍ ଲାଗୁ ଥୁବ ଦି ଘଣ୍ଟା ଦି ଘଣ୍ଟା ଲାଗୁଥୁବ ଯାଜପୁର ରୁ କଟକ?
ଅଛି ଯେ ସର୍ଟକଟ୍ ରାସ୍ତା ଅଛି ଆମ ଏପଟେ ବ୍ରହ୍ମବର୍ଦା ଜାଣିଛନ୍ତି? ବ୍ରହ୍ମବର୍ଦା ଜାଣିଛନ୍ତି ଆପଣ? ତ ହଁ ଏଇପଟେ ଅଛି ବ୍ରହ୍ମବର୍ଦା ଏବାଟେ ଗଲେ ସର୍ଟ ମାନେ ଅ ଆମର ସେଟା କେତେ ଷା ଦି କିଲୋମିଟର ପଡିବ। ତ ଏଟା ଏଟା ମିନିମମ୍ ଦଶ କିଲୋମିଟର ପନ୍ଦର କିଲୋମିଟର ୱେ ଲେସ୍ ହେଇଯିବ। କମିଯିବ ରାସ୍ତା ଭଲ ପୁରା ପିଚୁ ନୂଆ ପିଚୁ।
ଓହୋ ହୋ ତାହେଲେ ଭଲ ହେଲା ଆଉ ହୁଁ। ଏବେ ଏଇ ବର୍ଷ ମ୍ୟାରେଜ ହେଇଛି ନା କଣ?
ହଁ ଏଇ ହବ ଏଇ ମାସେ ଭିତେରେ।
ଓ ଏବେ ହେଇଛି ଓହୋ ଏ ଉଁ ହୁଁ ହୁଁ। ଯାଇନାହାନ୍ତି ବୁଲିଆକୁ ନା ଯାଇଛନି?
ମୁଁ ଏକ୍ଚୁଲି ମୁଁ ଦିଇଥର ବୁଲିକି ଆଇଲିଣି ଆଉ ସିଏ ବି ସିଏ ତାଙ୍କର ପ୍ଲାନିଂ ଅଛି ତ ସିଏ ଭୁବନେଶ୍ୱର ଯିବେ ବୋଲି ସିଏ ଭାଇ ବି ସେଠି ଜବ୍ କରୁଚନ୍ତି ବ୍ୟାଙ୍କ ରେ।
ଓହୋ।
ସିଏ ସେଇଠିକି ଯିବେ।
ଓ ସେଇଠି ରହିବେ ଆଉ। ହୁଁ ହୁଁ ଭୁବନେଶ୍ଵର ଆସୁଛନ୍ତି କେବେ କେବେ ନା ଆସୁନାହାନ୍ତି ଆପଣ?
ଆଜ୍ଞା।
ଭୁବନେଶ୍ଵର ଆଡେ ଆସୁଛନ୍ତି କେବେ ନା ଜମା ଆସୁନାହାନ୍ତି?
ନାଇଁ ମୁଁ ଯାଇଛି ତ ସେଠି ମୋର ସାଙ୍ଗ ସାଙ୍ଗ ମାନେ ଅଛନ୍ତି। ସେଠି ଜବ୍ କରୁଛନ୍ତି ସାଙ୍ଗମାନେ। ଆଉ ତାଙ୍କ ପାକୁକୁ ଯା
ଓହୋ ଓ ହୋ ଗୋଟେ ସେକେଣ୍ଡ ଗୋଟେ ସେକେଣ୍ଡ। ଆସିକି ପଳାନ୍ତି ନା ରହନ୍ତି ନା ରହନ୍ତି ଦିଦ
ନା ନାଇଁ ମୁଁ ମୁଁ ପଳାଏ।
ଓହୋ ଏବେ ଦିଦି ଆସିଲେ ଆପଣ ଆସିବେ ଆଉ।
ହଁ ସିଏ ସିଏ ଗଲେଣି ଦେଖିବା ସେତ କହି ଚି ମାନେ ଗଲେ ଭୁବନେଶ୍ୱର ତୁ ଯାଇଁକି ପହଞ୍ଚିବୁ ବୋଲି। ମୁଁ ସେମିତି ତାଙ୍କୁ ହଁ ହାଁ ହଁ ହଁ ହଁ କହିଚି ତ ଦେଖିବା। ଦେଖିବା କଣ ଯିବେତ ଆଉ। ମୋର ପ୍ରତ୍ୟେକ ରବବାରକୁ ରବବାର ଛୁଟି
ଓହୋ ଓହୋ ଭଲ ଆଉ ହୁଁ ହୁଁ।
ତା ଆକ୍ଚୁଆଲି ସେଠି କିଛି ଡିଉଟି ନାହିଁ କହିବାକୁ ଗଲେ ଡିଉଟି କିଛି ନାହିଁ ଖାଲି ଏମିତି ବୁଲି ବସିକି ଏମତି ଟିକେ ବୋର ଲାଗିବାରୁ ଟିକେ ଏମିତି କରିବା କଥା ନହେ ଆଉ କିଛି ନୁହେଁ।
ଓ କିଛି ମାନେ ଡିଉ କାମ ନାହିଁ କିଛି?
କାମ ନାହିଁ ପ୍ରେସର ର କାମ ହିଁ ନାହିଁ, ଆଉ ସବୁ ଅଛନ୍ତି। ଆଉ ସବୁ ମ୍ୟାନେଜର ହେରିଆ ଯିଏ ଅଛନ୍ତି ଦାଦା ହେରିଆ ତାଙ୍କ କାମ ମୁଁ ବି କିଛି ଅଧା କାମ ତୁ କରିଦିଏ।
ହଁ ହଁ ଚିହ୍ନି ଚିହ୍ନା ତ କରିଦିଅ ଆଉ। ଓହୋ ହଁ ହଁ।
ଆଉ ଓଡିଶା ଓଡିଶା ବାହାରକୁ ଆଉ ତମ ଆଉ କୋଉ ଜାଗା ତମକୁ ଆ ବୁଲିବାକୁ ବୁଲି ଯାଇଛ?
ମୁଁ ଆମର ମୋ କଲେଜ ଟାଇମ ରେ ମନାଲି ସିମଳା ହେରିକା ସାଙ୍ଗ ମାନଙ୍କ ସହିତ ପଳେଇଆଇଛି। ମାନେ ମୋର ବହୁତ ପିଲା ଯାଇଛନ୍ତି। ମାନେ କଣ କହିଲ ଗୋଟାଏ କ୍ୟାମ୍ପ ଟାଇପ ର କ୍ୟାମ୍ପ ଟାଇପର ହେଲାବେଳେ ବୁଲିବାକୁ ଯାଇଥିଲୁ। ଆଉ ଏବେ ମ୍ୟାରେଜ ପରେ ବିଶାଖାପଟଣା। ଭଉଣୀ ଥିଲା ଯାଇଥିଲୁ ତାପରେ ହାଇଦ୍ରାବାଦ ଯାଇଥିଲୁ ତାପରେ ଏବେ ଏଇଠି କି ଆସିଛୁ।
ଆଚ୍ଛା।
ହୁଁ ହୁଁ।
ଆପଣ ମ୍ୟାରେଜ କୋଉଠି କରିଛନ୍ତି?
ଆମର ଏଇଟା ମାନେ ଭୁବ ସେଇ ଭୁବନେଶ୍ୱର ଉଁ।
ଓହୋ।
ଆମ ମୋ ଆମ ଘର ବି ଶାଶୁ ଘର ବି। ଦଶ କିଲୋମିଟର ଡିଫରେନ୍ସ ହଁ। ହୁଁଁ ହଉ ରଖିକି ଆଉ ଥରେ ଫୋନ କରନ୍ତୁ ହେଲା।
ଠିକ୍ ଅଛି।